ଆରେ ମୋ ସାଉଣ୍ଡ ତତେ ଶୁବା ଯାଉଛି ନା?
ହଁ ହଁ ଶୁଭଯାଉଛି। କେମିତି ଅଛ ଦୀପକ?
ଆରେ ମୁଁ ତ ବହୁତ ବଡି଼ଆ ଅଛି ରେ ଭାଇ। ଆଉ ବିନୋଦ ମୁଁ କଁ କହୁଥିଲି କି ମୁଁ କଲ୍ କରିବାର କାରଣ ଏହାକି ଯେ ମୋ ଭାଇର ଆଉ ବାହାଘର ହଉଚି ତ ତୁ ସେ ବାହାଘରରେ ଟିକେ ଯୋ ପାଦାନ ଦେଇକି ମତେ ଟିକେ ସାହାଯ୍ୟ କରିଥାନ୍ତୁ ଆଉ।
ହଁ ହଁ ନିଶ୍ଚୟ କରିବା ଭାଇ। ମୁଁ ଆ ନ ଆସିଲେ କେମିତି ହବ। ଭାଇର ବାହାଘର ମାନେ ମୋର ଯୋଗଦାନର ମଧ୍ୟ ଅବଦାନ ରହିବ ନା।
ଆରେ ଯେହେତୁ ତୁ ବି ମୋର ଗୋଟେ ଭାଇ ଭଳି ସାଙ୍ଗ କିନ୍ତୁ ଭାଇ ଭଳିଆ ମୁଁ ତତେ ଭାବେ। ତ ତୁ ବି ତୋ ଭାଇ ଭଳି ଭାବିକି ଆମ ବାହାଘରରେ ଆଇକି ଟିକେ ଟୋକଦାନ ଦେବୁ। ଏବଂ ତୁ ତ ଜାଣିଛୁ ବାହାଘର କେତେ ଦିନ ପୂର୍ବରୁ କାମ ଲାଗିବାକୁ ପଡି଼ବ। ତୁ ଟିକେ ଆଗରୁ ଆସିକି ଆମ ଘରେ ରହିବୁ। ଏବଂ ସବୁ କାର୍ଯ୍ୟରେ ଟିକେ ଯୋଗଦାନ ଦେଲେ ମତେ ଭଲ ଲାଗନ୍ତା ଏବଂ ଘରନୋକମାନେ ବି ଟିକେ ଭା ଇଦାଲୁ ଯେ ବାବୁର ସାଙ୍ଗସାଥିମାନେ ଟିକେ ଭଲ ବୋଲି ଆଉ।
ହଁ। ସେଇଆ ପରା ହଉ ନିଶ୍ଚୟ ମୁଁ ଆସିବି। ଆଉ କେବେ ହବ ବାହାଘରଟା?
ଆରେ ଯେହେତୁ ତୁ ଏବେ ତ ଥିଲା କେତେ ଦିନି ପ ଏବେ ଯୋଉ ପକାର ଝଡ଼ି ବର୍ଷା ଚାଲି ରହିଛି ମତେ ଯାହା ଲାଗୁଚି ଘୁଞ୍ଚେଇବାକୁ ପଡ଼ିବ। ତ ମୁଁ ତ ଯାହା ହେଲେ ବି ତତେ ସାତରୁୁ ଦଶ ଦିନ ପୂର୍ବରୁ ଡାକିଦେବି। ତ ଟିକେ ଭାବୁଚି ଆଉ ଘୁଞ୍ଚେଇବା ବୋଲି ଆଉ କାରଣ ଦେଖ୍ ଆମେ ଏତେ ବର୍ଷ ପଇସା ଖର୍ଚ୍ଚ କରିକି ଆମେ ସବୁ କରିବା ଆୟୋଜନ। ଯଦି ଏଇ ମେଘଟା ହୋଇଯିବ ତ ପାଣି ଫାଟିଯିବ ନା ସେଇ ପଇସା ଆଉ ସବୁ।
ହଁ ହଁ।
ଅ ମୁଁ କହୁଥିଲି କି ଯେହେତୁ ପାଣିପାଗ ତଥ୍ୟ ଅନୁଯାୟୀ ଆଗକୁ ପାଞ୍ଚରୁ ଦଶ ଦିନ ପରେ ମାନେ ଆମର ସେଇ ମହାପୁରୁ ଗାଧିଆ ପାଖାପାଖି ସେଇ ଆମର ଖରାଟି ଟିକେ ଆରମ୍ଭ ହୋଇଯିବ ଯେହେତୁ ଟା ବର୍ଷା ଦିନ ଚାଲି ରହିଛି ତ କିଛି କହି ଏବେ ପାରିବ ନାହିଁ ଯେ କଣ ହବ କେମିତି ରହିବ ପାଗ। ତ ମୁଁ ଭାବୁଥିଲି ତମର ସେଇ ଏରିଆ ଆଡ଼େ ପୁଣି ଭଲ କଲ୍ୟାଣୀ ମଣ୍ଡପଟେ ଅବସ୍ଥିତ ଅଛି। ତ ସେଇଠି କରିଲେ କେମିତି ହୋଇଥାନ୍ତା କି?
ହଁ ସେୟା ମାନେ ଯାହା କହୁଛ ଠିକ୍ କଥା କଲ୍ୟାଣ ମଣ୍ଡପରେ ହିଁ କରିବା କ ଥାଏ ସମୟରେ ଆଉ ପାଣିପାଗ ଯେମିତି ରହୁଚି ଲଗାତାର ତିନିରୁ ଚାରି ଦିନ ଧରି ମାନେ ମେଘୁଆ ପାଗ ହେଇ ବର୍ଷା ଛେଚୁଚି ଆଉ ସୂର୍ଯ୍ୟଙ୍କର ତ ମୁହଁ ଦେଖାଦଉନି। ଓ ଯାହା ନିଷ୍ପତି ନେଇଛ ତମେ ତା ଠିକ୍। ମୁଁ ତାହେଲେ ଠିକ୍ ଅଛି ମୋର ଏଇ ଘର ପାଖରେ ଆମର କଲ୍ୟାଣ ମଣ୍ଡପ ଗୋଟେ ଅଛି। ସେଇ କଲ୍ୟାଣ ମଣ୍ଡପରେ ଯାଇକି ବୁଝିବା ଆଉ କେମିତି କଣ ଦାମ୍ ଅଛି ତାଙ୍କର।
ଆରେ ସେଇ ଦାମ୍ କଥା ନାହିଁରେ ଭାଇ। ମେନ୍ କଥା ହଉଛି କି ଆମେ ସବୁ ତ ରାଜି ଅଛୁ କି କଲ୍ୟାଣ ମଣ୍ଡପରେ କରିବା। କାରଣ ସେଠି ଆମୁକୁ ବେଶି କାର୍ଯ୍ୟ କରିବାକୁ ପଡ଼ିବ ନାହିଁ। ତାଙ୍କର ଯୋଉ ଲେବର ମାନେ ରହୁଛନ୍ତି ସେ ସବୁ କରିଦେବେ। କିନ୍ତୁ ଗାଁରେ କହୁଛନ୍ତି କି ଲୋକମାନେ ମାନେ ଆମ ଗାଁ ର ଯୋଉ ମିଟିଂ ରହୁଛି ସଭା ହଉଛି ସେଠି କହୁଛନ୍ତି କି ସହର ଟା ଟିକେ ଦୂରରେ ରହିଯାଉଛି। ତ ସେଇ କଲ୍ୟାଣୀ ମଣ୍ଡପ କୁ ଗଲା ବଳେ ଟିକେ ଲୋକମାନଙ୍କୁ ଅସୁବିଧା ହେଇପାରେ। ମୁଁ କହିଥିଲି କି ଟିକେ କାର କି ବସ୍ ଯୋଗାଡ କରିବି। କିନ୍ତୁ ସେଇମାନେ କହୁଛନ୍ତି କି ଟିକେ ବୟସ୍କ ଲୋକ ହେତୁ କାରରେ ଟିକେ କି ବୟସରେ ଜାତ ୟତ କରିପାରିବେ ନାଇଁ ତ ସେଇଟା ହିଁ ଟିକେ ଅସୁବିଧା ହେଇଯାଉଛି ତ କଣ କରିବା ଟିକେ ଟିକେ ମୋତେ ଉପଚାର ଦେଲୁ।
ଏମିତିରେ ଏମିତି କହିବେ ଯଦି ଆଉ କିଛି ଉପଚାର ନାହିଁ। ମୁଁ କଣ କହୁଛି ମାନେ ତାହେଲେ ଗୋଟେ କାମ କରିବା ଆଉ କଲ୍ୟାଣ ମଣ୍ଡପ କାହିଁକି? ଗାଁରେ ହିଁ ଘର ସାମ୍ନାରେ ଗାଁ ଲୋକଙ୍କ ସାମ୍ନାରେ ଭୋଜି କରିବାଟା ଠିକ? ଖାଲି କଣ ମାନେ? ଭଲ ଦିନ ପାଇଁ ଜଗିବାର ଅଛି ଆଉ ଏ ବର୍ଷା ଟିକେ କମୁ। ବର୍ଷା କମିଲେ ଯାଇକି କରିବା ଆଉ।
ଆରେ ଭାଇ ଗାଁରେ ତ ଆମର ଟିକେ ପରିବାରର। ମାନେ ଇଜ୍ଜତ ରହିଅଛି ନହେଲେ ମୁଁ ଗାଁ ଲୋକଙ୍କୁ କହିଥାନ୍ତି କି ଯେ? ଆପଣ ମାନେ କହୁଛନ୍ତି ଗାଁ ରେ କରିବାକୁ ମୁଁ କରିବି। କିନ୍ତୁ ଏଇ ମେଘ ଯୋଗୁ ଯଦି କନ୍ୟା ଯାତ୍ରୀ ଲୋକମାନେ ଅ ଅସୁବିଧାର ସମ୍ମୁଖୀନ ହେଲେ କଣ ଗାଁ ଲୋକମାନେ ସେଥିପାଇଁ ଦାୟୀ ହୋଇବେ?
ହଁ ହଁ। ତାହେଲେ ଦେଖିବ ଆଉ ହଁ କଣ କରିବା ଆଉ ଏ ଏତିକତି ଦୃଷ୍ଟି ଦେବା ତମେ କଣ କହୁଛ ତାହେଲେ।
ଆରେ ମୋ ମନରେ ତ ଗୋଟେ ଭଲ ଉପଚାର ଅଛି। ହେଲେ ମୁଁ କହୁଛିୁ ଶୁଣେ ତୁ ଠିକ କି ଭୁଲ କହିବୁ ଯେହେତୁ ଭାଇ ଆମର ସରକାର ଚାକିରି କରିଅଛନ୍ତି। ତ ପଇସାର ତ ସେତେ ଅଭାବ ନାହିଁ ସେଇଥିପାଇଁ ମୁଁ ଭାବୁଥିଲି କି? ଯୋଉମାନେ ଆମର ବୟସ୍କ ଲୋକମାନେ ଗାଁ ରୁ ଯାଇପାରିବେ ନାହିଁ କଲ୍ୟାଣ ମଣ୍ଡପ ଯାଏ। ସେମାନଙ୍କୁ ଆମେ ଗାଁ ରେ ଗୋଟେ ଦିନ ପୂର୍ବରୁ ଭୋଜି ଦେଇଦବା। ବାକି ଆମର ସେଇ ସାଙ୍ଗସାଥି କନ୍ୟା ଯାତ୍ରୀ ବରଯାତ୍ରୀର କିଛି ଭଲ ଭଲ ସଦସ୍ୟ ମାନେ ଯେ ଯୋଉମାନେ ଯାଇପାରିବେ ଗାଁ ରୁ ସେଇ କଲ୍ୟାଣୀ ମଣ୍ଡପ ପାକୁ ସେମାନଙ୍କୁ ଭୋଜି ଦିନ ନେଇଯିବା। ଆଉ ଯେତିକି ରହିଲେ ସେମାନଙ୍କୁ ଗାଁରେ ଭୋଜି ଦେଇଦବ ଆଉ। ସେମ୍ ଆଇଟମ୍ ସବୁ ସେମ୍ କରିବା। କାରଣ କିଏ କିଛି ବାହୁନିବା ନ ଦରକାର କହିଲେ କି ପୁଣି ସେଇଠି ଭଲ କରିଦେଲା ଏଇଠି ଖରାପ କରିଦେଲା ସବୁ ସମାନ କରିବା ଆଉ କଣ ହବ କି ନା ନାହିଁ?
ହଁ ଏମିତି ଠିକ ତମେ ଯାହା ଭାବିଛ ତାହା ଠିକ କିନ୍ତୁ। ଏମିତି କଲେ ବି ହବ? କାହିଁକି ନା ଗାଁ ଲୋକ ବି ଆଉ ତାଙ୍କେ ଖରାପ ଭାବିବେନି ମନରେ ତାଙ୍କର ଆଉ ଦୁଃଖ। ଦୁଃଖ ରହିବନି।
ଆରେ ହଁ ଯେହେତୁ ଦେଖ ଗାଁ ରେ ତ ସମସ୍ତଙ୍କର ଭୋଜି ହଉଛି। ଆମେ ବି ଗାଁ ରେ ସମସ୍ତଙ୍କର ଯୋଗଦାନ ଦଉଛୁ। ଏବଂ ଆମେ ବି ଭୋଜିକୁ ଉପଭୋଗ କରୁଛୁ। ତ ଆମେ ଯଦି ଗାଁ ଲୋକଙ୍କୁ ନ ଦେଇେଇ ପାରିବା ତ ଆମେ ସେଇ ଭୋଜି ଖାଇବାର କିଛି ମୂଲ୍ୟ। ରହିଲା ନାହିଁ ଆଗକୁ ବି ଏମିତି ବହୁତ ସାରା ଭୋଜି ଆସୁଥୁବ ଆମର ବି ଆସୁଥାଉ। ମୋର ବି ଆସିବ ମୋ ସାନ ଭାଇର ବି ଭୋଜି ଆସିବ। ତ କଣ ଆମ ତିନୋଟି ଯାକ ଭୋଜିରେ ଗାଁ ଲୋକକୁ ଭୋଜି ଦବାନେହିଁ ନା କଣ? ସେଇଥିପାଇଁ ମୁଁ କହୁଥିଲି କି ଏମିତି କରିଦବା। ବାକି। ପାଞ୍ଚ ଦିନରେ କାମ ହଉଥିବା କାମ ଟା ସାତ ଆଠ ଦିନି ଲାଗିଯିବ ଆଉ। ଗାଁ ରେ ଗୋଟିଏ ଦିନି ପୂର୍ବରୁ କରିବା ପୁଣି ସେଇଠି ରାତାରାତି ସିଫ୍ଟୀ ହେବାକୁ ପଡିବ ବହୁତ ଅ। ସୁବିଧା ହେଇଯିବା କିନ୍ତୁ ଆମ ମାନେ।
ହଁ କିନ୍ତୁ କଲ୍ୟାଣ ମଣ୍ଡପରେ କଣ ମାନେ କିଛି କାମ ରହିବନି ଆଉ। ଯାହା ଅଛି ତାଙ୍କର। ମଜୁରିଆ ମୂଲିଆ ମାନେ ଥାଉଛନ୍ତି ସେମାନେ କାମ କରିବେ ସବୁ।
ଆରେ ହଁ ସତ କଥା କିନ୍ତୁ ଆମର ତ ଟିକେ କାମ ଅଲଗା ନା ଦେ ପୂର୍ବରୁ। ଥର ଯୋଉ ଝିଅର ବାହା ହୋଇଥିଲା ଆମର। ସେତେବେଳେ ଆମର ସୁଶୀଳ ବୋଲି ଗୋଟେ ସାଙ୍ଗଟେ ଅଥିଲା। ତାକୁ ତୁ ତ ଜାଣିଥିବୁ ଭାଇ ମୋ ତ ଯୁ ଘଡି ହଉଥୁଲୁ ପାଖାପାଖି ମୋର। ଚାରିଶହ ରୁ ପାଞ୍ଚଶହ ଜଣ ସାଙ୍ଗ ରହୁଛନ୍ତି ତ ସମସ୍ତି କି ଡାକି। ହେଲା ବେଳକୁ ଟିକେ ଅସମ୍ଭବ ଟାଇପିରେ ହେଇଯାଏ। ଏଇ ସୁଶୀଳ କୁ ଭୋଜି ଖାଇ ଡକନଥିଲି ବୋଲି ସେ ମୋ ଉପରେ ଏତେ ରାଗି ଯାଇଛି ଯେ। ଫୋନ୍ ଉଠଉନି କି, ମାନେ ପାଖକୁ ଯାଇକି ତାକୁ ଡାକିଲେ ବି ଭାଇ ଭୁଲ ହେଇଗଲା କହିଲେ ବି ସିଏ ଶୁଣୁନାହିଁ। ତ ମୁଁ କଣ କରିବି କହିଲୁ, ଏଇ ତ କିଛି ବୁଝୁନାହିଁ ଏମିତି ବହୁତ ସାରା ସାଙ୍ଗ ରହିଯାଉଚନ୍ତି। କିନ୍ତୁ କହିଲେ ବୁଝି ଯାଉଛନ୍ତି। ତ ସେଇ ବୁଝୁନାହିଁ, ତ ସେଇଥିପାଇଁ ଆମେ ଟିକେ ଅସୁବିଧା ହବ ଆଉ।
ହଁ ଏଥିପାଇଁ ଆମେ ପ୍ରଥମେ ପୂର୍ବରୁ ହିଁ କେତେ ଦିନ ଆଗରୁ ଗୋଟେ ତାଲିକା ପ୍ରସ୍ତୁତ କର ଆଉ ତମ ସାଙ୍ଗ ମାନଙ୍କ ସ ସମସ୍ତଙ୍କୁ ବନ୍ଧୁ ମାନଙ୍କୁ। ଦେଖିବାକୁ ଅଛି, ତ ବନ୍ଧୁ ମାନଙ୍କ ସମସ୍ତଙ୍କ ପାଇଁ ଗୋଟେ ତାଲିକା ପ୍ରସ୍ତୁତ କରିବା। ଏମିତିରେ ବି ତାଲିକା ପ୍ରସ୍ତୁତ କରାହଉଛି। କେତେ ଲୋକ ଆସିବେ, କେତେ ଲୋକ ଖାଇବେ କଣ ତାଙ୍କ ପାଇଁ ବ୍ୟବସ୍ଥା କରିବା ପାଇଁ। ତେଣୁ ମୁଁ କଣ କହୁଛି କହନି ଆଗରୁ ହିଁ ପ୍ରସ୍ତୁତ କରିବା। ତାହେଲେ ଆଉ କାହାକୁ ଭୁଲିବାର ସମ୍ଭାବନା ବହୁତ ମାନେ କମ ଥାଏ। କଣ କହୁଚୁ?
ଆରେ ତୋର ମନେ ଅଛି ନା, ଆମେ ଯୋଉ ଗୋଟେ ୱରସପ୍ ରେ ଗ୍ରୁପ ଓପନ କରିଥିଲେ। ସେ ସେଥିରେ, ପ୍ରାୟ ସାତଶହ ରୁ ଆଠଶହ ମେମ୍ବର ଆମର ରହିଥିଲେ। ସେଥି ମଧ୍ୟରୁ ମୋର ସାଙ୍ଗ ବହୁତୁ ଥିଲେ। ତ ଯେହେତୁ ମୁଁ ଗୋଟେ ନୂଆ ରା ନୂତନ ଫୋନ୍ କିଣିଲି। ସେଇ ୱରସପ୍ ରେ ଚାଟ୍ ମତେ ଆଉ ଟ୍ରାନ୍ସଫର୍ କରିବାକୁ ମନେ ନାହିଁ। ତ ସେଇ ଗ୍ରୁପ ଟି ମୋର ପୂର୍ବ ମୋବାଇଲୁରୁ ଡିଲିଟ୍ ହେଇଯାଇଛି। ଆଜ୍ଞା ମୁଁ ଏଇ ନୂଆ ମୋବାଇଲ୍ ଟା ମତେ ଶୋ କରୁନାହିଁ। ତ ତୁ ତ ସେଇ ଗ୍ରୁପ ରେ ଏବେ ଯାଇଥିବୁ, ମତେ ଟିକେ ଆଡ୍ କରିଦେଇଥିଲେ ଭଲ ହେଇଥା ତଅ ଉଁ।
ହଁ ଯିବୁ ନିଶ୍ଚୟ ମୁଁ କରିଦେବି ସେତି ପ୍ରତ୍ତି କଣ ଅଛି। ମୁଁ ସେଇଟା ତୁମକୁ ଯୋଗଦାନ କରେଇଦବି ସେଇ ଗ୍ରୁପ ରେ। ତମେ ସେଠାରେ ଗୋଟେ ମେସେଜେ୍ କରି ଯାହା ଜଣେଇବ। ନିମନ୍ତ୍ରଣ କରିଦେବ ସେଠି।
ବହୁତ ବଢିଆ ଆଇଡିଆ ଦେଲୁ ତ, ମୁଁ ମୁଁ କହିଦେବି ଯେ ସେଇ ଗ୍ରୁପ ରେ। ସମସ୍ତେଙ୍କର ପାଖକୁ ଯାଇକି ମୁଁ ଇନଭାଇଟ ଦେଇପାରିବି ନାହିଁ ଭାଇମାନେ। ଏବଂ ମୁଁ ଏ ଗ୍ରୁପରେ ହ୍ଵାରସପ ରେ ଆମର ଇମେଜ ରେ ମୁଁ ଛାଡି ଦଉଛି ଡ କମେଣ୍ଟ କରିକି ଆମର ଇନଭାଇଟ ଟି। ଏବଂ ସମସ୍ତେ ଆସିବାକୁ ବାଧ୍ୟ ଆଉ, ଏମିତି ଲେଖିକି ଛାଡିଦେଲେ ଭାଇ ମାନେ ଯାହାହେଲେ ତ କହିବେ ନା ହଁ ଯାହାଲେ। ଡାକିଥିଲା ବୋଲି।
ହଁ ଏତେ କମ୍ ସମୟରେ ସମସ୍ତଙ୍କ ପାଖରେ ପହଞ୍ଚିବାଟା ତ। ଅ କାଠିକର ପାଠ ଆଉ ଏତେ ସମ୍ଭବ ମଧ୍ୟ ନୁହେଁ। ବହୁତ୍ କମ ସମୟ ରହିଲା ଆଉ। ସେଥିପ୍ରତି, ଆଉ ମତେ କ୍ଷମା କରିବେ କିଛି ଭାବିବେନି ଅ। କହିକି ତମେ ଗୋଟେ ମାନେ ନିମନ୍ତ୍ରଣ ଜଣେଇଦବ ସେମାନଙ୍କୁ ତାଙ୍କେ ବି ଖୁସି ହେଇଯିବେ। ଆସିବେ ସବୁ ଯୋଗଦାନ କରିବେ ଆଉ।
ଆରେ ଭାଇ ତୋର ଏଇ ଆଇଡିଆ ଯୋଗୁ ମୋର ପାଖାପାଖି ଗୋଟେରୁୁ ଦୁଇ ଦିନ ବଞ୍ଚ ଞ୍ଚିତ ହେଇଗଲା ରେ, ତତେ ବହୁତ ଧନ୍ୟବାଦରେ ମୋ ଭାଇ।
ହଁ କଣ ଅଛି ଧନ୍ୟବାଦ ଆମ ଆମ ଭିତରେ। ଚାଲ ଆଉ କଣ ଅଛି କାମ କୁହ ଆଉ ତମ କାମରେ ମୋର। ସହଯୋଗ ରହିବ, ତୋ କାମରେ ମୁଁ ତ ରହିବି ଆଉ ତମ ଘରକୁ। ଆଗରୁ ଆସି ଯାହା ଅଛି ସବୁ କାମ ଦେଖିଦବା।
ଆରେ ହଁ ଗୋଟେ କଥା ମନେ ପଡିଲା ଏଇ ମେଘରୁ। ତମ ବାପା ତ ଚାଷ କାମ କରୁଥିଲେ ଏମିତିରେ ଏଇ ସି ତ ଏବେ ଟାଇମ ଟା ହଉଛି ଯେ ଆମର ସେ ତଳି ଲଗେଇକି ଧାନ ରୁଆ ରୁଗ ଉଛା କରିବା। ତ ଏଇ ଧାନ ତ ଏବେ ତଳି ଲାଗିଥିବ, ତମର ସେଇପଟେ ଯେମିତି କହିଲୁ ଯେ ପ୍ରବଳ ମେଘ ହେଉଅଛି। ତ ସେଇ ତଳି ଟା କିଛି ଖରାପ ହୁଏନି ତ।
ନାଇଁ ନାଇଁ କିଛି ହେଇନି ଏବେ ଠିକ ଠାକ୍ ଅଛି।
ଆରେ ଭାଇ ଭଲ କଥା ଆମର ଏଇପଟେ ଯେତିକି ମେଘ ହେଇଛି ନା ଆମ ଗାଁ ରେ ଯାହା ଲାଗୁଛି ଏଇ ବର୍ ଆଉ ଟୋଟାଲି ଧାନ ହେବ ନାହିଁ କାରଣ ଯେତିକି ତଳି ଘର ଥିଲା। ସବୁ ଭାଇ ପାଣି ମ ଧ୍ୟ ହୋଇଯାଇଛି ଗାଁ ଭିତରେ ବି ମା ଆଣ୍ଠିଏ ପାଣି ହୋଇଗଲାଣି। ସେଇ ଜୀବ ଜନ୍ତୁ ମାନେ ବେଙ୍ଗ ସାପ। ସବୁ ଘର ଭିତରକୁ ପଶି ଆସିଛନ୍ତି ବହୁତ ଅସୁବିଧା ହଉଛି ରେ ଭାଇ।
ଏଇଆ ତ ବିଜାର ଆଉ। ଠିକ୍ ରେ ଯଦି ଠିକ୍ ରେ ଯଦି ଜଳ ନିଷ୍କାସନ ହବନି।
ଟିକେ ଭାଇବ୍ରେସନ ହେଲା ନା।
ହ ହଁ।
ଟିକେ ସାଇଲେଣ୍ଟ କରି ଦେଇଥିଲେ ଆମେ ଠିକ ସେ କଥା ହେଇ ଯାଇଥାନ୍ତେ ଆଉ ଯେହେତୁ ଭାଇ ବର୍ଷେ ପରେ ତତେ କଲ୍ କରୁଛି। ତ ଟିକେ ଭଲସେ କଥା ହେଇଗଲେ ମୋ ମନ ଖୁସି ତୋ ମନ ବି ଖୁସି ଆଉ।
ହଁ ହଁ ନିଶ୍ଚୟ ନିଶ୍ଚୟ। ଆଉ ସବୁ କଣ ସବୁ ଆଇଟମ କରିବାକୁ ପ୍ରସ୍ତୁତ କରିଛୁ। ଭାଇର ବାହାଘର।
ଆରେ ଭାଇ ଶୁଣ ଦେଖ ମୁଁ ତ ସେମିତି ଭୋଜି ବିଷୟରେ ସେତେ ଜାଣିନାହିଁ। ଘରେ କହିବେ। ମାନେ ଭାଲି ଡାଲି ଏଇଟା କମ୍ପରସଲି ତୁ ଜାଣିଛୁ। ବାକି ଆମର ଏଇ ମଟନ ଟା ଆଡ କରିବା ବିନା ମଟନ ରେ ଭାଇ ଭୋଜି ଟା ମଜା ଲାଗିବନି। ପୁଣି ଆମର ସେଇ ଚିକେନ ଟା କରିବା ମାନେ ଆମିଷର ସବୁ କରିବା।
ଉଁ।
ଆଉ ଆମର ସେଇ ସାଧାରେ ସେଇ ଆମ୍ ପନିର ମନ୍ଞ୍ଚୁରିୟାନ ଟା କରିବା। ଏବଂ ପନିର କୁପ୍ତା କରିବା। ରାତି ପାହିଯିବ। ଆଉ ମୁଁ କହୁଥିଲି କି ସେଇ ଭିତରେ ତୋ ସାଙ୍ଗ ଟା କଣ ନାଁ ଟା ପପୁ। ହେଇ ପପୁକୁ ବି ଯାଇ ଟିକେ କହିଦବୁ ଭାଇ ତାର ତ ନମ୍ବର ମୋ ପାଖରେ ଏବେ ନାହିଁ। ଏଇ ତ ସେଇ ଗ୍ରୁପ୍ ରେ ବି ନାହିଁ ତୁ ଏଇଠି ଆଡ୍ କରିଲୁ ମୁଁ ଦେଖିଲି। ସେଥିପାଇଁ ତାକୁ ବି ଟିକେ କହିଦବୁ ଆଉ।
ହଁ ନିଶ୍ଚୟ ମୁଁ ତାକୁ ଟିକେ କହିଦେବି।
ହଉ ଭାଇ ଦେଖ୍ ବହୁତ୍ ଟାଇମି ହେଲାଣି ବହୁତ୍ ସାଙ୍ଗକୁ କଲ୍ କରିବାର ଅଛି। ଟିକେ ରହିବାକୁ ପଡିବ ଆଉ। ତାହେଲେ ରହୁ
ହଁ। ହଁ ନିଶ୍ଚୟ। କିନ୍ତୁ ଭୁଲିବୁନୁ କାହାକୁ, ସବୁ ବନ୍ଧୁ ମାନଙ୍କୁ ଡାକିବା ଏଥର।
ଆରେ ହଁ ଭାଇ ବାଧ୍ୟ ଡାକିବା। ରହୁଚି ଭାଇ ବହୁତ୍ ଟାଇମ୍ ହେଲାଣି।
ହଁ ହଁ ହଉ ଧନ୍ୟବାଦ।